ହାଲୋ ମୁଁ କହୁଥିଲି କି ଏଇ ଦେ ଅକ୍ଟୋବର ମାସରେ ଦୁର୍ଗା ପୂଜା ଛୁଟି ତ ପଡିବ ନା
ହଁ।
ଆଁ ତୁ ବି ତ ଥୁ ତୁମେ ତ ଫ୍ରି ଥିବ
ହଁ ଫି ରହିବା ଛୁଟିରେ ଆଉ କିସ କରିବା
ପି ଥିବ ତ ମୁଁ କହୁଥିଲି କି ଦୁ ରବ ଛୁଟି ରେ ଆମେ କେବେ ତ ବେଙ୍ଗଲ ଯାଇନି ଦେଖିବା ପାଇଁ ଇ ଦୁର୍ଗା ପୂଜା
ୱେ ୱେଷ୍ଟବେଙ୍ଗଲ ତ
ହଁ ବେଙ୍ଗଲ ଯାଇନା କେବେ ଦେଖିବା ପାଇଁ ତ ମୁଁ କହୁଚି ଥିନୀ ସ ସସ୍ ସପ୍ତମୀ ଅଷ୍ଟମୀ ନବ ବମୀ ଦଶମୀ ଚାରି ଦିନ।
ହଁ।
ସେଥିରେ ମୁଁ କହୁଥିଲି କି ଦୁଇ ଦିନ ଖଣ୍ଡେ ଆମେ ଭୁବନେଶ୍ୱର କଟକରେ ବୁଲି ନବା।
ଆଛା।
ମାନେ ଗୋଟେ ଦିନ ଯେମିତି ସପ୍ତମୀ ଦିନଟା ଆମର ଭୁ ଭୁବନେଶ୍ଵର ବୁଲିବି ଆ ଅଷ୍ଟମୀ ଦିନ ଟା ଆମର ଏଠି ଆମର କଟକ ବୁଲିନବା। ନେ ନବମୀ ଦଶମୀ ଦିନେ ଦେଖିକି ସକାଳୁ ସକାଳୁ ଆମେ ଟ୍ରେନ୍ ଧରିକି ଇଷ୍ଟ କଷ୍ଟରୁ ପଳେଇବା।
ଆଛା। ସେଠି କିଏ କିଏ ଜାଗା ଯିବା?
ସେଟାରେ ଆମେ ଜଣେ ନେଇକି ଆଗେ ହୋଟେଲ ନବା।
ହଁ।
ସେଠି ପାଖପାଖି ଏରିଆ ହୋଟେଲ ପାଖେରେ ଯେତିକି ସବୁ ଯେଉ ସବୁ ଜାଗା ବୁଲି ହବ ବୁଲିବା। ଜେନ ତାପର ଦିନ ସ ସକାଳେ ଫାଙ୍କା ପାଇଲେ ଆମର ଜଣେ ସାର୍ କହୁଥିଲେ କି ସକାଳେୁ ସକାଳୁ ଦଶଟା ଏଗାରଟା ଭିତରେ ଭୁହୁତ ଫାଙ୍କା ଥାଏ ମାନେ ଯାହା ହେଲେ ବି ରା ତି ବାଠୁ ଫାଗା ଥାଏ ସେଟା ଆମର ହେଇଯିବ ତାନେ। ଦେଲେ ଆମେ ତ କେବେ ଦେଖିନଥିଲେ ହେରା ଦେ କି ନଥିଲା ଟିକେ ଆଉ କଣ ରାଜି ହବ ତମେ?
ହଁ ହଁ ଯିବା ଯଦି କହୁଚ ଆଉ କେବେ ତ ଯାଇନେ ଯେହେତୁ।
ହଁ ଯେହେତୁ ଯାଇନେ ଆଉ ଏଠୁ ଆମର ତ ବାଘା ଯାଉଚି ଟ୍ରେନ ରେ ନହେନେ ଦେଖିବା କି ଘରୁ ପାଖୁରୁ ନହେଲେ ଚାଲି ଆସିବା ସେଟୁ ସକାଳେ ଦିନେ ଆମର ଜେହେତୁ ଟ୍ରେନ ଅଛି। କିମ୍ବା ଆଗ ଦିନ ଧଉଳିରେ ଚାଲିଯିବା।
ବୁଝିପାରୁଚି ତମେ ହଁ ବୁଝିପାରୁଚି ଯେହେତୁ ଆମେ କେବେ ଯାଇନି ୱେଷ୍ଟବେଙ୍ଗଲ। ଆଉ ପ୍ଲାାନ ତ ଆଗରୁ ବୋହୁତ ଦିନରୁୁ କରୁଥିଲେ ଯେ ଯିବା ଯିବା ହଁ ତାହେନେ ଏଇ ବର୍ଷ ଯିବା ଆଉ ହେଦୁ କହୁଚୁ ଆଉ।
ହଁ ଦେନ୍ ଆମର ଅସୁବିଧା କଣ ହବ ନାଇ। ଏଠୁ ଆରା ଆରାମ ସେ ଚାଲିଗଲେ ଏଠାରେ ମୁଁ ଆହୁରି ଭଲ କଥା କହୁଚି ଚି ଆମର ଆରେସିଟିସ ଦ୍ଵାରା ମଧ୍ୟ ରୁମ ଅଛି ନା ହଡା ଷ୍ଟେସନ ରେ।
ହୁଁ ହୁଁ।
ତା ପାଇଁ ଆମକୁ ଟିକେ ସ୍ଲିପର ଟିକେଟ କରିଦବ ସ୍ଲିପର ଟିକେଟ ହଉ କିମ୍ବା ଜନ ସକାଳେ ଟ୍ରେନ୍ ଥାଏ ନା।
ହୁଁ।
ଆପଣଙ୍କ ଠୁ ରିଯିଏସନ୍ ଟିକଟ ଦରକାର ଦେନ୍ ଜିଆସନ୍ ଟିକଟ ଏନେ ଆମେ ଆଏ ସିଟିସରେ ରୁମ ବୁକ୍ କରିବା। ରୁମ ଦାମ କେତେ ଦି ଜଣଙ୍କ ହଁ ଅଧ ଘଣ୍ଟେ ଆଇଟମ ଆମେ ତ କେବଳ ରାତିରେ ଶୁଇବା ଖାଲି ନା।
ହଁ।
ଆମ ଲଗେଜ କଣ ବା ଅଛି? ଖାଲିତ ଏବେ କାନ୍ଧିବା ମାନେ ବେଗ୍ ଅଛି ନା କିଛି ଅସୁବିଧା ହେ ହବାର ନାହିଁ।
ହୁଁ।
ଆରାମସ ବେଗ ନବା ବୁଲିବା ଗାଧୋଇକି ଫ୍ରସଇ ରହିଯିବା। ହୋଟେଲ ପାଇଁ ଟେନସନ ରହ ନାହିଁ କାଁଇ ବର୍ତମାନ ସମୟରେ ତ ପୂଜା ସମୟରେ ଜାମ୍ ରହିବ।
ପୂଜା ସମୟରେ ଜାମ ରହିବ ଆଉ ଇଏ ବି ମିଳିବା ବହୁତ କଷ୍ଟ ସେଟା ଆପଣ
ହୋଟେଲ ମିଳିବା କଷ୍ଟ ମିଳିବା କଷ୍ଟ ଏଠି ଆରାମ ସେ ଆମେ ବୁକ୍ କରିଦବା ଏସିି ଯାହା ଦେଖି ବୁକ୍ କରି ରହନି ଆମ ଆରାମସେ କିଛି ଫରକ ପଡ ମେ କିଛି ଅସୁିଧା ହବାର ନାହିଁ।
କହୁଛ ହଁ ହଁ। କେନେ ଯେହେତୁ ଆମର ୱେଷ୍ଟ ବେଙ୍ଗଲରେ ପୂଜା ଟା ସବୁଠାରୁ ବଡ ପୂଜା ସେଠି ବହୁତ ମୁଁ ଶୁଣିଛି ବହୁତ ମାତ୍ରାରେ ଲୋକ ଆସନ୍ତି ବହୁତ ଅତ୍ୟଧିକ ଲୋକ
ଫେର ଆଗରୁ ଫେର ଲୋକ ବୁକ୍ କରିଥିବେ
ହଁ ଆଗୁଆ ବୁକିଂ କରିଥିବେ ଆଉ ଯଠି ପାଞ୍ଚଶହ ଟଙ୍କା ଯେ ଆପଣ ଭାବୁଥିବେ ଲୋଜ ଜେଗାରେ ରହିଯିବେ ପାଞ୍ଚଶହ ଟଙ୍କା ଦେଇକି ପାଞ୍ଚଶହ ଟଙ୍କିଆ ଲୋଜ ମିଳିବନି। ଆଉ ଯିଏ ପାଞ୍ଚଶହ ଟଙ୍କିଆ ରେଟ୍ ବି ଥିବ ସେଇଟା ସେଇ ପୂଜା ଟାଇମ କୁ ଆପଣ ଯିବେ ବାରଶହ ତେରଶହ ହେଇ
ସେଇଥିପାଇଁ ତ ଆମେ ଏଇଟା ନା ଆମ ପାଇଁ ସୁବିଧା ହବ ଟେନସନ କୌଣସି ପ୍ରୋବ୍ଲେମ ହବାର ନାହିଁ।
କିନ୍ତୁ ଏଟାରେ ଗୋଟେ ଟେନସନ ଅଛି ଆମର ଜିନିଷ ଲଗେଜ ଆମେ ରଖିବା ଲକର ସୁବିଧା ଅଛି ନା ଷ୍ଟେସନରେ ଲକର?
ଉଁ ନା ଲକସେ ନଥିବ ଆମେ ତ ଖାଲି ଗୋଟେ ବେଗ୍ ଖାଲି କାନ୍ଧେଇ ଯିବା ନା ସେ ବ୍ୟାଗ ରେ ଖାଲି ତ ଖାଲି କପଡା କଣ ରହିବ କି?
ଗୋଟେ ବେଗ୍ କହୁଛୁ ତ ଖାଲି ଗୋଟେ ବେଗ ର ଖାଲି ଗୋଟେ ପାଣି ବୋତଲ ଆଉ
ପାଣି ବୋତଲ ଆଉ କଣ ମାନେ ଆଉ ଯଉ ଡ୍ରେସ ରହିବ। ଆଉ କଣ ରହିବ ଆଉ କଣ କିଛି ରହିବାର ନାଇଁ ହଁ ଗୋଟେ ଯଦି ଡ୍ରେସ ପିନ୍ଧି ଥିବା ସେଟା ଚେଞ୍ଜ କଲେ ପିନ୍ଧିଲେ ବୁଲିଲେ ଫେର ସେ ବେଗ ରଖିଦେଇ ପଳେଇବା ଆଉ ଦରକାର କଣ ପାଇଁ ଆମେ କଣ ସେଟାରେ କଣ ଟିଫିନ ନେଇଯିବା ନା କଣ ଅଲଗା ଜିନିଷ ନେଇଯିଵା?
ଏ ଟା ବି ଠିକ କଥା କହୁଛନ୍ତି ଆଉ କଣ
ଆଉ ବେଗ୍ ତ ବେଗ୍ ଯିବାକୁ ପଡିବ କାଇହିଁକି ନା କିଛି ଦରକାର ପାଣି ବୋତଲ ନେଇଯାଇ ଥିବ ନା ସେଇ ତ ବେଗ କାନେଇତେ ପଡିବ ସେ ସମାନ କଥା ହେଇଗଲା।
ତୁ ଠିକ କଥା କହୁଛୁ ଯେ ମେନ୍ ହେଲା ମୋର ଯିବା ଟା ହେଲା ଟିକଟ ପାଖରେ କଥା ଆପଣ ଦେଖନ୍ତୁ ଟିକଟ ଟା ପାଇବେ ନା କା ଟିକଟ ବି ମୁଁ ଶୁଣିଛି ବହୁତ ଜା ରୁହେ ଟିକଟ।
କଟା ଆମେ ମିଳିଯିବ ସକାଳୁ। ଆମେ ଗଲେ ଜଣଙ୍କୁ ଆମେ ଗଲେ ଆମକୁ ଜନସାଚତ ଯାଇତେ ପଡିବ କାହିଁକିନା ଆଗ ଦିନ ଜନସାଷରେ ଗଲେ ଆମେ ଆରାମ ସେ ଜଳ ମୋର ଉ ସକାଳେ ଛଅଟା ରୁ ଟ୍ରେନ ଅଛି ଭୁବନେଶ୍ୱର ଟ୍ରେନ ଷ୍ଟେସନ ରେ।। ଚାର ଟାରୁ ଦିନ ବାରଟା ଗୋଟେ ହଉ ଅସୁବିଧା କିଛି ନାହିଁ ଦେନେ ଆରାମସରେ ପହଞ୍ଚିକି ଖିଆପିଆ କରିକି ଗୋଟେ ରୁମରେ ଶୋଇକି ଆରାମସ ତାପ ଚବିଶ ଘଣ୍ଟା ହେଲା ନେଇ ନେବା ଆମର ଡୋଟୋୟେରୀ। ଦିନେ ଦିନ ବାରଟାରୁ କାଲି ଦିନ ବାରଟା ବୁଝିପାରିଲେ ନା?
ହଁ ହଁ ବୁଝିପାରୁଛି ତଥାପି ବି ଆମକୁ ଟିକେ
କି ଆମେ ହଁ।
ରାତିଟା କଟିକି ଆମେ
ସଖାଳେ ଜାନେ ଫ୍ରେଶ ହେଇକି ଆରାମ ସେ ଦଶ ଆଠଟା ବେଳେ ମନ ଫେ ଦେଖିବା ପାଇଁ ବାହାରି ଯିବା। ରାତିରେ ଦେଖିବା। ଫେର୍ ରାତି ଲେଟ୍ ହେଇକି ଆଇବା ଫର ଶୋଇବା। କାହିଁ ରାତିରେ ଭଉଜା ବୁଲି ହବ ନାହିଁ। ଯାହାହେଲେ ତ ସବୁ ଜାମ ଥିବ ନା।
ଜାମ୍ ଥିବ ମୁଁ କହୁଥିଲିନି ଯେହେତୁ ୱେଷ୍ଟ ବେଙ୍ଗଲ ଯାଉଛେ ୱେଷ୍ଟବେଙ୍ଗଲର କିଛି ଫେମସ ଜାଗାକୁ ବି ଯିବା ବହୁତ ଦିନ୍ ଇଚ୍ଛା ଥିଲା ଯେ ୱେଷ୍ଟବେଙ୍ଗଲର ଯେ ଫେମସ ଜାଗା ଅଛି କିଛି କିଛି ବୁଲିଥାନ୍ତେ ଟିକେ ଦେଖି ଆସ୍
କୋଉଠି?
ୱେଷ୍ଟବେଙ୍ଗଲରେ ଜାଗା ସବ ଫେମସ ଜାଗା ମାନେ ଟାଉନ ଉପରେ ଜାଗା ସବୁ ଫେମସ ଅଛି।
ଆଉ କ ସେଇ ସେ କ ସକାଳୁ ସକାଳୁ କୋଲକତା ଆମେ ଯିବା ଯାଏନା ସେ ସକାଳୁ ସକାଳୁ ଠାକୁ ବୁଲତେ ବାହାରିବା ଯେ ଆମର ତ ଡୋମିଟ ସକାଳ ବାର ସକାଳ ବାରଟାରେ ଲାଗିବ ଆମେ ସେଇଦିନ ଟିକଟ ଲେଟ୍ କରି ରଖିବା। ତା ସେକେଣ୍ଡ ଦିନଟା ଆମେ ଟିକେଟ ଟା ବି ସନ୍ଧ୍ୟା ଦେଖିବା। ତା ଦ୍ଵାରା ଆମ ସ ଠାକୁର ଦେଖା ବି ହେଇଯିବ ତାପର ଦିନ ଏଠି ଆମର ଇଡେନ ଗାର୍ଡେନ ସେଠି ଭିକ୍ଟୋର ମେମୋରିଆଲ ମାନେ ଦେଖିକି ଆମେ ଆରାମସେ ଆସିପାରିବା।
ଆଛା ଆଉ କଣ କଣ ଅଛି ଜାଗା ସେଠି ଫେମସ ଜାଗା ଅଛି ଘୁରିବା ପାଇଁ?
ସେଠି ଆମ ବ୍ଲୁଲେଗ୍ ସାଇଟ ରେ ଆପଣ ଆଇଟି ସେଟି ଦେଖି ପାରିବେ। ତାପରେ ଏଠି ଆମ ଦମଦମ ଏୟାରପୋର୍ଟ ଦେଖିବେ ତାପରେ ଆପଣ ସେଠାରୁ ଯେ ଆମେ ଟିକେ ସେଲଦା ଯିବା କି ଅଲଗା ମାର୍କେଟ ବୁଲିବା ତ ସେ ସବୁ ଜିନିଷ ଅଛି। ଏଟା ମୁଁ ବି ପୁରାପୁରି ଜାଣିନାହିଁ।
ହଁ। ଆପଣଙ୍କର କିଏ ସାଙ୍ଗ ଅଛି ନା ଯେ ଜାଣେ କୋଲକାତା ଯିଏ ଯାଇଛି କେବେ? ତାକୁ ନ ନେଇଥାନ୍ତେ ଯେ ଟିକେ ବୁଲିବୁଲାକି ଭଲକି ଆସିଥାନ୍ତି।
ସେମିତି ତ କେହି ନାହିଁ।
ଆଉ ଆପଣ ଯେ ଆସିବେ କେ କେତେ ଜଣ ଛୁଆକୁ ନେଇକି ଆସିବେ ଆଉ କିଏ ଆସିବେ କି ଆପଣଙ୍କ ସାଙ୍ଗର?
ନା ନା ମୁଁ ଏକା ଯିବା ଆମ ଆମେ ବା ଭୁବନେଶ୍ୱର ଅଛି ଆପଣ ଭୁବନେଶ୍ୱର କ କେଠୀ ଅଛନ୍ତି କୋଉଠି ଘର ଆପଣଙ୍କର?
ହଁ ମୁଁ ଭୁବନେଶ୍ଵର ଅଲଗା ଜାଗାରେ ଅଛି। ମାନେ ପୁରୀ ପାଖା ପାଖି ଅଛି ପୁରୀ ପାଖାପାଖି।
ହଁ ମୁଁ ବି ଏକାଜିମି।
ହଉ ତାହେନେ ଦେଖନ୍ତୁ ଆଉ ଅକ୍ଟୋବର ଆଡକୁ ପ୍ଲାନ୍ ଯଦି କରିବେ କହୁଛନ୍ତି ଟ୍ରେନଟା କିଏ ଟ୍ରେନରେ ଯିବା ଆପଣ ଯେ କହୁଥିଲେ ସେଇ ଟ୍ରେନରେ।
ହଁ ମୁଁ କହୁଥିଲି ଜ-ଜନ ସମ ଶସ୍ତା ବି ଟିକେ ପଡିବ। ସକାଳୁ ସକାଳୁ ସ୍ଲିପର ଆଉ ସେ କଣମର ତ ଚେୟାର ଶୋଇକିନ ଗଲା ସରି। ତାପରେ ଆମ ବୁଲାବୁଲି ହେଇଯିବ। ଆ ସେ ସ୍ଲିପର ଟେନରେ ଗଲେ ଫାଇଦା ବେନିଫିଟ କିଛି ଆମେ ଟିକେ ସ୍ଲିପର୍ ଶୁଇପାରିବା ଆଉ କିଛି ସକାଳେ ଟ୍ରେନ ରେ ଶୋଇବା ତ ଏଲାଓ ନାହିଁ। ରୁଲ ହିସାବରେ ବୁଝିପାରୁଛନ୍ତି ନା।
ଆଜ୍ଞା ଆଉ ଆପଣ ଯେ କହୁଛନ୍ତି ସକାଳୁ ଯିବେ। ସକାଳେ ଯ ଯିବେ ଆପଣ କୋହୁଛନ୍ତି ଜନସତାଦିରେ ପହଞ୍ଚିବ ସେଠି କେତେବେଳେ ହେଟା?
ଆପଣଙ୍କ ଦିନ ବାରଟା।
ଦିନ ବାରଟା ବସି ବସି କଥାପି ଦିହଥର ବଥା ହେଇଯିବ ଭାରି।
ସକାଳ ଛଅଟା ସାତଟାରୁ ମାନେ ଆଉ ସେମିତି ତ ଟିକେ ହବ। ଆପଣ ଆପଣ ଭାଇ ଦେଖନ୍। ଆପଣ ସ୍ଲିପରରେ ବି ବସିପାଇ ପାରିବେନି। ଶୋଇପାରିବେ ନାହିଁ ଆପଣ ଶୋଇତେ ଦେବେନି କାହିଁକିନା ଏ ଟ୍ରେନଟା ଦୁଇ ଟ୍ରେନ ମାନେ ସକାଳୁ ସବୁ ଉଠେଇବେ ସକାଳୁ ଆପଣଙ୍କୁ ସେ ଶୋଇବା ପାଇଁ ଦେବେ ନାହିଁ।
ମୁଁ କଣ କହୁଛି ଯଦି ଆମର ଉପରେ ପଡେ ତାହେ ସ୍ଲିପର ର ତାହେ ସେ ଶୁଇକି ଯାଇ ହେଇଥାନ୍ତା ନା।
ହଁ ତାପରେ ନହେଲେ ଟ୍ରେନ୍ ଅଛି। ଆପଣଙ୍କ ଦଶଟା ଟ୍ରେନ ଅଛି କିନ୍ତୁ ପହଞ୍ଚିବା ପାଇଁ ସକାଳେ ସନ୍ଧ୍ୟା ଛଅଟା ହେଇଯିବ।
ସନ୍ଧ୍ୟା ଛଅଟା ଏତେ ଡେରି।
ହଁ ତାପରେ ଟ୍ରେନ୍ ଅଛି ନହେନେ ଆପଣ ଯଦି ଯିବେ କେବେ କରମଣ୍ଡଳ ଅଛି ରାତି ଦୁଇଟାରେ ଅଛି।
ତାପରଦିନ ସକାଳ ଏଗାରଟା ହେଇଯିବ ସେଇ ଆପଣଙ୍କୁ ଲେଟ୍ ହଉଛି କିନ୍ତୁ ଏଇ ଜନ ଶତାବ୍ଦୀ ହି ଜଲ୍ଦି ଯାଇପାରୁଛି।
ଜନସତାବ୍ଦି ଯଦି ଯାଉଛି ସିନା ଆପଣ କହୁଛନ୍ତି ବି କମ ପଇସା ପଡୁଛି ମୁଁ ମାନୁଛି। କିନ୍ତୁ ଟ୍ରେନ ଟା ବହୁତ ଡେରି ହେଇଯିବ। ଆଉ କିଛି କାରଣ ନା ଟ୍ରେନ ଟା ମାନେ ଟିକେ ବସି
ଟିକେ ଆପଣ କହୁଛନ୍ତି ଲେଟ୍ ହବ ତ ସେ ଲେଟ୍ ଆଉ ନହେଲେ ସେଇ ଦେଖନ୍ତୁ ଆଉ ନହେନେ ସେମିତି କୌଣସି ଏକ୍ସପ୍ରେସ୍। ନାହିଁ ସେମିତି ନହେନେ ଦିନ ବାରଟାରେ ଅଛି। ଆପଣ ଜାଣିଥିବେ ଦିନ ବାରଟା ଟ୍ରେନ ଯ ଅଛି ଗୋଟେ ସେ ରାତି ଆଠଟା ପହଞ୍ଚିବ।
ଏତେ ଡେରି କରିକି ଯିବା।
ସେଇ ଯାହା ହେଲେ ବି ତ ଦୂର ଅଛି ନା।
ଏତେ ଡେରି କରିକି ଯିବନି କାରଣ କହୁଛି ଆମେ ଯେହେତୁ ସେ ଜାଗା ବିଷୟରେ କିଛି ଜାଣେନି ହଁ।
ନା ଦେଖନ୍ତୁ ଆପଣ ଯଦି ଜନସପତି ଯିବେ ଆପଣଙ୍କ ସକାଳ ଛଅଟା ଟ୍ରେନ ଭୁବନେଶ୍ଵରରେ। ଯେ ଖରାବେଳେ ବାରଟା ଚାଳିଶରେ ଆପଣଙ୍କ ପହଞ୍ଚିବେ ହାଉଡାରେ। ଆପଣଙ୍କ ଭଡ଼ା ପଡ଼ିଯିବ ଶହେ ନବେ ଟଙ୍କା। ଆପଣ ଯି ସେଇ ସମୟ ଯଦି ଆପଣ ଯ କହିବେ ମୁଁ ସ୍ଲିପରରେ ଯିମି। ଆପଣଙ୍କ ଭଡା ପଡିଯିବ ଦିଶହ ପଞ୍ଚାନବେ ଟଙ୍କା।
ଛ
ବୁଝିପାରିଲେ ନା।
ଆଜ୍ଞା।
ଦୁଇଶହ ପଞ୍ଚାନବେ ଟଙ୍କା ମାନେ ଆପଣଙ୍କୁ ଏକାସଙ୍ଗରେ ଶହେ ଟଙ୍କା ଏକ୍ସଟ୍ରା ପଡିଯିବ।
ବୁଝିଲ ଆଚ୍ଛା ଏଇ ଯେ ଆମର ଜନଶତାବ୍ଦୀରେ ଯିବା ମେ ସବୁ ଠିକ କହିଛନ୍ତି। ଜନଶତାଦ୍ଧୀ ଗୋଟେ ବି ଆଉ ଗୋଟେ ଲାଭ ଆପଣ କହିବା ବୋଲି ଭୁଲି ଗଲେ। ଯେ ଆପଣ ସକାଳୁ ଗହଲେେ ଲାଭ କିସୁ ଆମେ ଯେହେତୁ ନୂଆ ଜାଗା କିଛି ଜାଣିନେ ଏ ନୂଆ ଜାଗାକୁ ନେଇେ ଆମେ କିଛି ଜାଗା ସକାଳୁ ଦେଖିକି ଜାଣିପାରିବା।
ହଁ, ଆମେ ଗଣେ ବାରଟାରେ ପହଞ୍ଚିବା ବାରଟା ଚାଳିଶ ରେ।
ହଁ, ହଉ ତାହାଲେ ସେ ଟାଇମ ଟା ଆସୁ ଅକ୍ଟୋବର ଆଡେ ଆସୁ ମତେ ଆପଣ ଅଗଷ୍ଟ ଆଡକୁ କହିଦେବେ ଜଣେଇଦେବେ ମନେ କରିଦେବେ ତାେ ଆମେ ଟିକଟ ପଇସା ଆପଙ୍କୁ ପଠେଇି ନା କାଟିଦବେ ଆଉ।
ହଁ ହଉ ରହୁଛି ଏବେ।
ହଁ।